ହଁ ମ୍ୟାଡ଼ାମ ଭଲ ଅଛନ୍ତି।
ହଁ ଭଲ ଅଛି ତମେ କେମିତି ଅଛ।
ହଁ ମୁଁ ବି ଭଲ ଅଛି।
ହୁଁ ଏବେ ତ ଟିକେ ଗରମ ଲାଗୁଚି ତମର ସଳଳେ ଗରମ ଲାଗୁଚି।
ଗରମ ହଁ ବର୍ଷା ଟା ହେଇକି ଯୋଉ ଛାଡିଲା ପରେ ଗୁଳୁ ଗୁଳି ଲାଗେ ନା। ସେଇଥିପାଇଁ ଗରମ ଲାଗୁଛି ମ୍ୟାଡାମ ଆପଣଙ୍କ ସେପଟେ ବର୍ଷା ହେଇଥିଲା।
ଆ ବର୍ଷା କାଲି ହେଇଥିଲା ଆଜି ଆଉ ହେଇନି କାଲି ସକାଳ ହେଇଥିଲା ଭୋର ପାଞ୍ଚଟାରେ।
ଆଚ୍ଛା। ବୁଝିଲୁ।
ହଁ
ଆପଣଙ୍କ ମ୍ୟାଡାମ କୋଉ ପାଗ ଟା ବହୁତ ଭଲ ଲାଗେ ଖରା ପାଗ ନା ବର୍ଷା ନା ଶୀତ ଋତୁ।
କୋଉ ଋତୁ ଯେତିକି ଯୋଉ ଋତୁ ଟା ଭଲ ଲାଗେ ଯେତିକି ତ ସେଇଟା ତାର ମାନେ ଖରାପ ବି ଲାଗେ ସେତିକି।
ହ
ଯଦି ବର୍ଷା ଦିନ ଟା କହିବା ଭଲ ବର୍ଷା ହଉଛି ଥଣ୍ଡା ଲାଗିବ। ତାହେଲେ ବର୍ଷା ହେଲେ ଏଇ ଯୋଉ ହେବେ ମାଛି ମଶା କାଦୁଅ ସେରା ବି ହେଲେ ଭଲ ଲାଗେନି ହଁ ତା ପରେ ବିଭିନ୍ନ ପ୍ରକାର ପୋକ ଯୋଗ ବାହାରିବେ ଯେମିତି ବିଛା ତେଲୁଣି ପୋକ ସବୁ ପକାରିଆ। କଙ୍କଡା ବିଛା ଆଉ ଶୀତ ଦିନେ ବି ଏତିକି ଏ ଭଲ ଭଲ ଥଣ୍ଡା ଲାଗିବ ତାପରେ ଏ ଗୋଡ ହାତ ଫାଟିବ।
ହଁ ଶୀତ ଦିନେ ତ ସେଇ
ପାଣିିକି ଛୁଇଁବାକୁ କୁ ବି ଇଏ ଲାଗିବ ପାଣି ଯୋଉ କାଲୁଆ ହେଇଥିବ ତାକୁ ବି ଇଏ ଲାଗିବ। ଆଉ ରହିଲା ଖରା ଦିନ ଖରା ଦିନ ରେ ଶୁଖିଲା ଶୁଖିଲା ଋତୁ କିନ୍ତୁ ଏତେ ଖରା ହବ ଯେ ତମେ ସମ୍ଭାଳିବା ମୁସ୍କିଲ।
ହଁ ଠିକ କଥା ମ୍ୟାଡାାମ ଆଉ
ତେରେ ଯେତିକି ଭଲ ସେତିକି ଖରାପ ବି ଅଛି।
ହଁ ଠିକ କଥା ଅ ସବୁ ଋତୁକୁ ନେଇକି ଚଳିବା ପାଇଁ ପଡିବ ନା।
ହଁ।
ହଁ ଆଉ ଏମିତି ବି ଆମେ କହିପାରିବାନି ଖରା ଋତୁ ଭଲ। କାରଣ ଦେଖନ୍ତୁ ଖରା ଋତୁରେ ବି ଆମର ପନିପରିବା ଚାଷ ଭଲ ହୁଏ। ଭଲ ପନିପରିବା କମ୍ ପଇସା ରେ ମିଳେ ଦରଦାମ ମାନେ ବର୍ଷା ଦିନେ ଟିକେ ଅଧିକ ପଇସା ରେ ରେ ପରିବା ମିଳେ ଜାଣିଥିବେ କିନ୍ତୁ ସେଇଟା ଆମର ଖରା ଦିନରେ ଟିକେ ଶସ୍ତା ହେଇଥାଏ ଆଉ ଖରା ଦିନେ ଆମେ ଯୋଉ ଯେମିତିକି ଆମ୍ବ ହେଲା ପଣସ ହେଲା ସବୁ ଋତୁରେ ତ ବିଭିନ୍ନ ପ୍ରକାରର ଋତୁ ଅନୁସାରେ ଫଳ ପନିପରିବା ମିଳେ ନା।
ହୁଁ।
ଖାଇବାକୁ ହଁ ତେଣୁକରି ଆମକୁ ସବୁ
ହଁ ବର୍ଷା ଦିନେ ଫଳ ପନିପରିବା ସବୁ ମିଳିବ କିନ୍ତୁ ଯୋଉ ବହୁତ ବର୍ଷା ହେଲେ ଯୋଉ ନଦୀ ବଢି ହେଇଯାଏ ଏ କେତେ ଲୋକଙ୍କ ମାନେ ଯଉ ଚାଷିମାନେ ଯ ବିଲରେ କରିିଥିଲେ ପନିପରିବା ତାଙ୍କର ସବୁ ନଷ୍ଟ ହେଇଯାଏ।
ଆଜ୍ଞା। ମ୍ୟାଡାମ ଆପଣଙ୍କ ପଟେ ଦଶହରା ଟା କେ କେମିତି ପାଳନ କରା ହୁଏ।
ଦଶହରା ତ ଦଶ ଦିନ ପାଳନ କରନ୍ତି।
ହଁ ମାନେ କଣ ସବୁ କରନ୍ତି ମତେ ଟିକେ କହିବେ।
ଦଶହରାରେ ମାନେ ଆମ ଗାଁ ରେ ତ ଦଶହରା ହୁଏନି କିନ୍ତୁ ଆମ ବଜାର ଉପରେ ଯୋଉ ଦଶ ହରା ଦୁର୍ଗା ମେଢ ହୁଏ ବିଭିନ୍ନ ପ୍ରକାର ମେଢ ଦୁର୍ଗାାମେଢ ହୁଅନ୍ତି ଶିବ ମେଢ ହୁଅନ୍ତି କାର୍ତ୍ତିକ ଆ ସବୁ ପାକାରିଆ ମେଢ ଠାକୁର ହୁଅନ୍ତି ସି ପୂଜା ହୁଅନ୍ତି ତାପରେ ତାଙ୍କର ଷଷ୍ଠୀ ରୁ ପୂଜା ଆରମ୍ଭ ହୁଏ ତାଙ୍କ ଆଖି ଖୋଲା ହୁଏ ଯୋଉ ଷଷ୍ଠୀ ଠୁ ପୂଜା ଆରମ୍ଭ ହବ ଷଷ୍ଠୀ ସପ୍ମୀ ଅଷ୍ଟମୀ ଅଷ୍ଟ ମୀରେ ଯିଏ ସବୁ ପୂଜା କରନ୍ତି ମାନେ ଉପାସ ରୁହନ୍ତି। ଓଷା କରନ୍ତି।
ଆଛା।
ସେମାନେ ସବୁ ଦୁର୍ଗା ଅଷ୍ଟମୀ କରନ୍ତି ର ନବମି ବି କରନ୍ତି ଆଉ ଦଶହରା ଦିନ ଦେଖିବେ ଗୁଡିଆ ଘର ମାନଙ୍କେ ଯୋଉ ମାନେ ଗୁଡିଆ ଘର ତାଙ୍କର ଦଶହରା ଗୋଟେ ପର୍ବ ଅଛି ସେ ପାଳନ କରନ୍ତି। ମାନେ ତାଙ୍କର ସବୁ ଯେତିକି ଜିନିଷ ଥିବ ଅ ସାମାନ ଯୋଉ ଜି ସ ସେ ବେପାର କରନ୍ତି ବ୍ୟବସାୟ କରନ୍ତି ତାଙ୍କର ସେଇ ଜିନିଷ ଉରା ସେ ପୂଜା କରନ୍ତି। ଆଉ ମଣ୍ଡା ପିଠା କରିକି ଭୋଗ ଦିଅନ୍ତି ମୁଁ ତ ଶୁଣିଚି। କିନ୍ତୁ ଆମ ଘର ପାଖରେ ଗୁଡିଆଘର ତ।
ହଁ ହଁ ହଁ ବୁଝିଲି ମ୍ୟାଡ଼ାମ। ଆପଣଙ୍କର ସେପଟେ ନବରାତ୍ର ପାଳନ ହୁଏ ପୁରା ଦଶ ଦିନ?
ହଁ ମୋ ଘର ପାଖରେ ତ କରୁନାହାନ୍ତି କିନ୍ତୁ ମୋ ଭଉଣୀ ଘର ତାଙ୍କ ଘର ପାଖରେ କରନ୍ତି ଯୋଉ ନବରାତ୍ରି କରନ୍ତି। ଯୋଉ ନଅଟା ଝିଅ ନଅ ଜଣ ଝିଅ ଯୋଗ ଆଣିକି ପୂଜା କରନ୍ତି ସେଇ କଥା ସେଇ କଥା କହୁଚନ୍ତି ତ ନଅ ଜଣ ଝିଅଙ୍କୁ ଆଣି ପୂଜା କରିବେ ତାପରେ ତାଙ୍କୁ ମିଠା ପିଠା ଆଉ ଯାହା ଦବା କଥା ଯେମତି ଟିକିଲି ହଉ ଚୁଡ଼ି ହଉ ଏମିତି ସବୁ ସବୁ ତାଙ୍କୁ ଉପହାର ଦିଅନ୍ତ।
ଝିଅ ମାନଙ୍କୁ?
ହଁ ଏଇ ଯେ ଛୋଟ ଛୋଟ ଝିଅମାନଙ୍କୁ ଡାକିଥିବେ ନଅ ଜଣଙ୍କୁ। ସେଇ ମାନଙ୍କୁ ତାଙ୍କ ପାଦ ଧୋଇ ଦେଇକି ତାଙ୍କୁ ଘରେ ବସେଇବେ। ଆ ଯାହା କରିଥିବେ ଭୋଗ ପୁରୀ ଖିରି। କି ତରକାରୀ ଯାହା ଠାକୁରଙ୍କ ପାଖରେ ଭୋଗ ହେଇଥିବ। ସେଇ ନଅ ଜଣ ଝିଅଙ୍କୁ ଦେବେ ଖାଇବାକୁ।
ଓ ହୋ।
ଖାଇବାକୁ ଦେଲା ପରେ ତାଙ୍କୁ ଦିଅନ୍ତି ତାଙ୍କ ଘର ପାଇଁ କିଛି ଉପହାର ଦେଇକି ତାଙ୍କୁ ବିଦା କରନ୍ତି ମୁଣ୍ଡିଆ ମାରିକି।
ଉପହାର ସ୍ୱରୂପ କଣ ଦିଆଯାଏ?
ଯେମିତି ମାନେ ନିଜ ଇଏ ଅନୁସାରେ। ଧର କାର ତମର ଯଦି ଭଲ ଇଏ ଥିବ ବ୍ୟବସାୟ ଥିବ ତାଲେ ତମେ ଅଛନ୍ତି ଲୋକ ମାନେ ଡ୍ରେସ ବି ଦେଇ ଦଉଚନ୍ତି ଛୁଆଙ୍କୁ ଯୋଉ ନଅ ଜଣ ଛଅ ଡାକିଥିବେ। ନହେଲେ ତା ଚୁଡି ଆଉ ଟିକିଲି ପକଡେ ନେଲ ପୋଲିସ। ଆଉ ମିଠା ଚକୋଲେଟ ହଁ।
ଆଚଛା।
ଚିଲେ ଆଉ ତାପରେ ଦଶହରା ପୂଜା କେମିତି କଣ ହୁଏ? ଦଶହରା ତା ପରଦିନ ଭସାଣି ଯାଗ
ଏକାଦଶୀ ହଁ ଦଶହରା ଦିନ ତ ପୂଜା ହୁଏ। ଏକାଦଶୀ ଦିନ ଠାକୁର ପାଣି ପଡନ୍ତି। ପୁରା ଉ ଯାତ୍ରା କରିକି ନିଅନ୍ତି ମାନେ ଯେମତି ରୋଷଣୀ କରିକି
ଆଜ୍ଞା।
ଡିଜେ ବଜେଇକି ତାପରେ ଯୋଉ ବାଜ ଯ ବଜେଇକି ସବ ନିଅନ୍ତି।
ହଁ ବୁଝିଲେ ଯୋଉ ଦଶହରାରେ ଏ କାହା କାହା ଘରେ ନୁହେଁ ସଜ ପୂଜା ବି ଅଛି। ଆପଣଙ୍କର ହୁଏ ଘରେ ପୂଜ ଦଶହରା ଦିନ ଯୋଉଟା। ଅ ସେଟା ତ ଦୂରରୁ ଦେବେ। ମଣ୍ଡପରେ ତ ଯୋଉଟା ପୂଜା ହୁଏ ଅଲଗା କଥା। ଘରେ ଯୋଉଟା ହୁଏ ମୁଁ କହିଲି।
ଘରେ ନାଇଁ ଆମର ତ କରୁନୁ ମୁଁ ଜାଣିଚି ଆମ ଯୋଉଗଡା ଯୋଉମାନେ ବେପାର କରନ୍ତି ଯୋଉ ଗୁଡିଆ ଘର ତାଙ୍କର କରନ୍ତି ସଜ ପୂଜା।
ଆଚଛା।
ତାପରେ ଆଉ କିଏ କରୁଥିବେ ମୁଁ ଆଉ ଜାଣିନି।
ହଁ।
ଉୁଁ ଜାଣିନି ଆଉ କିଏ ସବୁ ପୂଜା କରନ୍ତି ଏତିକି ଜାଣିଛି।
ଆଚ୍ଛା ଆଚ୍ଛା। ସଜ ପୁଜା ହୁଏ, ଗୃହ ଜିନିଷ ଅଛି, ଆପଣ ସବୁ ସବୁ ସବୁଥିରେ ତା ସବୁ ଧୋଇକି ଅ ହଳଦୀ ସିନ୍ଦୁର ଚନ୍ଦନ ଦେଇକି ସାଲୁ ବାନ୍ଧିକି ଭୋଗ ଲଗେଇବେ ବଳି ସ୍ଵରୂପ ଜ-ଜହ୍ନି କି ଯୋଉଟା ଆମର ପାଣି କଖାରୁ ରୁହେ ତାକୁ ସେଠି ବଳି ସଵରୂପ ଦିଆଯାଏ। ଆଉ ଧୂପ ଦୀପ ଫୁଲ ପୁଷ୍ପାଞ୍ଜଳି ସବୁ ଦେଇକି ଭଲ ଭାବରେ ପୂଜା କରାଯାଏ। ଘରେ ଏଠି ଘରେ ଯୋଉ ସାଧାରଣତଃ ଜାଗାରେ ଆ
ହଁ ହଁ ନାଇଁ ଏଇଟା ମୁଁ ଜାଣିନଥିଲି।
ଆଉ ତା ପରଦିନ ସଜ ଉଠାନ୍ତି। ଉଠେଇକି ଯାହାର ଯାହା କାମ ଅନୁକୂଳ କରିବାର ଥିବ
ହଁ ଯୋଉ ବାରିକ ମାନେ ତାଙ୍କର ବି ସଜ ବାସନ୍ତୀ ଦଶହରା ରେ
ଆଜ୍ଞା। ଆଉ ଆପଣଙ୍କ ସେପଟେ କୁମାର ପୂର୍ଣ୍ଣିମା କେମିତି କରାଯାଏ?
ହୁଁ କୁମାର ପର୍ଣ୍ଣିମା ବି ଭଲ କରନ୍ତି ମାନେ ଗୋଟେ ବଡ ଚଉରା ଅଛି ସେ ଚଉରା ସବୁ ଝିଅ ମାନେ ପୂଜା କରନ୍ତି। ଏକାଠି ହେଇକି।
ହଁ।
ସକାଳୁ କଣ
ତା ପୂର୍ବରୁ ରୁ କୁମାର ପୂର୍ଣମୀ ପୂର୍ବରୁ ଯୋଉ ଖେଳନ୍ତି ରାତିରେ ଝିଅ ମାନେ, ସେଇଟା ହୁଏ ନା ହୁଏନି ଆପଣଙ୍କ ସେ ପଟେ?
ନାଇଁ ପୂର୍ବରୁ ଯୋଉଟା ହୁଏନି, କିନ୍ତୁ ସକାଳୁ ଯୋଉଟା ଭୋରୁ ଦିଆ ହୁଏ ସୂର୍ଯ୍ୟଙ୍କୁ ଆଞ୍ଜୁଳି କୁହନ୍ତି। ସେଇଟା ହୁଏ। କେତେ ଆଡେ କେତେ ପ୍ରକାର ଥିବ। ଆମର ଏପଟେ ଏମିତି ଅଛି।
ଆଚ୍ଛା ସକାଳୁ ଯୋଉ ଆଞ୍ଜୁଳି ଟେକା ହୁଏ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଯୋଉଟା ଦିଅନ୍ତି ତ, ସେଇଟା ଅଛି।
ଖଇ ଆଉ ଫଳ। ହଁ।
କୁଲାରେ ଖଇ ରଖିକି ପାଞ୍ଚ ପ୍ରକାର ନହି ତ ସାତ ପ୍ରକାର ଫଳ, ସୁୂର୍ଯ୍ୟ ଉଦୟ ହବା ପୂର୍ବରୁ, ତମେ ଝିଅ ଉଠିକି ଗାଧେଇକି ସେଇଟା ପ୍ରଥମେ ହଁ ହଳଦୀ ପାଣି ଢାଳିବେ, ହଳଦୀ ପାଣି ଢାଳିକି ସୂର୍ଯ୍ୟଙ୍କୁ ଟେକିବେ। ଆଉ ସେଇଟା ହିଁ ରଖା ହେଇଥାଏ, ସନ୍ଧ୍ୟା ବେଳେ ଚନ୍ଦ୍ର ଆସିଲା ପରେ ଆମର ବୃନ୍ଦାବତୀଙ୍କ ପାଖରେ। ସେଇ ଲିଆ ରେ ଛେନା କଦଳୀ ଚକଟା ହେଇକି ଚାନ୍ଦା ତିଆରି ହେଇଥାଏ। ଆଉ ସେଇ ଭୋଗ ଯାଏ ପୂଜା ହବା ପାଇଁକା। ସେଇଆା ତ କିନ୍ତୁ କୁମାର ପୂର୍ଣ୍ଣମୀ ପୂର୍ବରୁ ଝିଅ ମାନେ ସବୁ ରାତି ରେ ଖେଳନ୍ତି। ବିଭିନ୍ନ ପ୍ରକାର ଖେଳ ହେଲା, କବାଡି ହେଲା, ବୋହୁୂ ଚୋରି ହେଲା ଅ ଏସବୁ ଖେଳ ଖେଳନ୍ତି। ଆଉ କୁମାର ପୂର୍ଣ୍ଣମୀ ଦିନ ତାଙ୍କର ହୁଏ, ଯୋଉ କଣ୍ଢେଇ ବାହାଘର। ହୁଏ ଜାଣିଥିବେ? ସେଇ ଜିନିଷ ଟା ବି କରନ୍ତି। ବହୁତ, ଯେମିତି ଆମର ଗୋଟେ ଓଡିଆ ପରିବାରରେ ବାହାଘର ହୁଏ ପୁଅ ଝିଅ, କିନ୍ତୁ ସେଇଥିରେ ପୁଅ ତ ନଥାନ୍ତି ଦୁଇ ଟି, ଝିଅକୁ ତା ଦେହରୁ ଜଣେ ବର ହେଇଥିବ, ଜଣେ କନ୍ୟା ହେଇଥିବ। ତ ଯେମିତି ଭୋଜି ଭୋଜି କରିବା କଥା ସେମିତି କରନ୍ତି। ବେଦୀ ହେଇଥାଏ ବେଦୀ, ହଁ ହଁ ଆମ ଏ ପଟେ ସେମିତି କରନ୍ତି। ହ ବୋହୁତ୍ ଭଲ ଭାବରେ ସେଇଟା ପାଳନ କରିଥାନ୍ତି।
ଆମର ଏପଟେ ଏମିତି କରନ୍ତିନି। କରୁଥିବେ କୋଉଠି କିନ୍ତୁ
ହ ହଁ ଏବେ ସ୍ନାନ ପୂର୍ଣ୍ଣିମା ଆସୁଛି। ଆପଣଙ୍କ ସେପଟେ ସ୍ନାନ ପୂର୍ଣ୍ଣିମା କିଛି ପାଳନ ହୁଏ?
ସ୍ନାନ ପୂର୍ଣିମା ଏଇ ଆମ ଗାଁ ର ଅଛି ଗୋଟେ ମନ୍ଦିର ଜଗନ୍ନାଥ ମନ୍ଦିର, ସେଠି ଛୋଟ ମନ୍ଦିର ତ ସେଥିପାଇଁ ବେଶୀ ଇଏରେ ହୁଏନି ସେମତି ଅଳ୍ପ ଅଳ୍ପ ଇଏରେ ହେଇଯାଏ।
ବୁଝିଲି ଜଗନ୍ନାଥ ମନ୍ଦିର ଅଛି ସେଇଠି ଠାକୁର କଣ ରତ୍ନବେଦୀରୁ ଆଣିକି ଆଁ ତାଙ୍କର ସ୍ନାନ ବଦୀରେ ବସେଇକି କର କରା ହୁଏ। ଏ ମାନେ ଗୋଟିଏ ମୂର୍ତ୍ତି ଅଛନ୍ତି ନା
ଏଁ ଗୋଟିଏ ନାଇଁ ଗୋଟିଏ ମୂର୍ତ୍ତି।
ଆଚ୍ଛା ବୁଝିଲି। ମାନେ ପୁରା ସକାଳୁ ଯେମିତି ଠାକୁରଙ୍କୁ ପହଣ୍ଡି କରିକି ଆଣନ୍ତି। ଏଁ ସେମିତି ହିଁ କରାଯାଏ। ଆମର ବି ମ୍ୟାଡ଼ାମ ଏଇଠି ଅ ଛି ପ୍ରତିତପବାନ ମନ୍ଦିର ଗୋଟେ ଗୋଟିଏ ହିଁ ମୂର୍ତ୍ତି ଜଗନ୍ନାଥଙ୍କର।
ହୁଁ।
ବ୍ରାହ୍ମଣ ସମିତି ଆମର ଅଛି ବ୍ରାହ୍ମଣ ନିଯୋଗରେ ବ୍ରାହ୍ମଣ ମାନେ ହିଁ ତାର ସବୁ ତକ ଅଛନ୍ତି ସବୁ ବ୍ରାହ୍ମଣଙ୍କର ଗ୍ରୁପ ସେଟା। ସେମାନେ ମିଶିକି ପହଣ୍ଡି କରିକି ଠାକୁରଙ୍କୁ ଆଣନ୍ତି ସ୍ନାନ ବେଦୀକି ସକାଳୁ। ଅ ତାଙ୍କର ଯୋଉ ନୀତି ନିର୍ଘଣ୍ଟ ହେଇଥାଏ। ତାଙ୍କର ନୀତି ଅନୁସାରେ ସେମାନେ ଜଳ ଆଣିକି ଠାକୁରଙ୍କୁ ଗାଧାନ୍ତି। ଏ ତା ପରେ ଠାକୁର ଦିନ ସାରା ସ୍ନାନ ଭିତରେ ବସନ୍ତି। ଲୋକ ଭକ୍ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଦେଲା ପରେ ସନ୍ଧ୍ୟାରେ ଭଜନ ସମାରୋହ ରଖା ହେଇଥାଏ। ଅଧରପଣା ନୀତି ବି କରନ୍ତି ଠାକୁରଙ୍କର ଭୋଗ ଲାଗେ। ଆଉ ସ-ସନ୍ଧ୍ୟା ସମୟରେ ଭଜନ ସମାରୋହ ହୁଏ। ପ୍ରସାଦ ସେବନ ବ୍ୟବସ୍ଥା ବି ଥାଏ। ପୁଣି ଠାକୁରଙ୍କୁ ପହଣ୍ଡି କରିକି ନେଇକି ତାଙ୍କର ଅ ୱ ପନ୍ଦର ଦିନ ପର୍ଯ୍ୟନ୍ତ ମାନେ ସ୍ନାନ ପୂର୍ଣ୍ଣମୀ ଯୋଉ ରଥଯାତ୍ରା ପର୍ଯ୍ୟନ୍ତ ଅ କୁଲୁରୁ ମାନେ ଗୋଟେ ଏମିତି ପରଦା ଟେ ଭଳିଆ ପକା ହେଇକି ଠାକୁରଙ୍କୁ ଘୋଡେଆ ହେଇକି ରଖାଯାଏ ଆଉ। ସେ ଏତିକି ଦିନ ପନ୍ଦର ଦିନ ଯାଏଁ କିଛି ଦର୍ଶନ ନଥାଏ। ବୁଝିଲେ ଆମ ଏଇପଟେ ସ୍ନାନ ପୂର୍ଣ୍ଣମୀ ଏଇ ଭଳି ପାଳନ କରାଯାଏ।
ହଁ ଆମ ସବୁଆଡେ ସ୍ନାନପୂର୍ଣ୍ଣଇଁ ସେମିତି ହୁଏ।
ଆଜ୍ଞା ହଉ ମ୍ୟାଡାମ କଥା ହେଇ ଭଲ ଲାଗିଲା ଧନ୍ୟବାଦ।